ହ୍ୟାଲୋ।
ହଁ।
କୋତ୍ସିନ ଭୁଲ ପଚାରିଦେଇକି ମୁହଁ ମାରୁଛ କଣ ମ।
ହଁ ପ୍ରଶ୍ନ ଠିକ୍ ହିଁ ଥିଲା।
ଟୋଟାଲି ପ୍ରଶ୍ନ ଭୁଲ ଥିଲା ପ୍ରଶ୍ନ ଏମିତି ପଚରା ଯାଏନି।
ପ୍ରଶ୍ନ ଠିକ ଥିଲା ତମର ବୁଝିବା ଭୁଲ ଥିଲା।
ହୁଁ ପ୍ରଶ୍ନ ଛି ପ୍ରଶ୍ନ ଠିକ ଥିଲା ମୁଁ ବୁ ମୁଁ ମାନେ ତମେ କହୁଛ ଇଂଡାଇ ତମେ ଡାଇ ରେକ୍ଟିଲ କହୁଚ ମୁଁ ଭୁଲ ବୋଲି।
ଡାଇରେକ୍ଟଲି କହୁଚି ଇନଡାଇରେକ୍ଟଲି ବି ନୁହଁ।
ହଁ ମୁ ମୁଁ ମୁଁ ଭୁଲ ବୋଲି ହଁ ମୁଁ ଭୁଲ ବୋଲି।
ନିହାଁ
ଆଉ ଥରେ କହିଲ ମୁଁ ଭୁଲ ବୋଲି।
ଆରେ ଏଇ କି ଜବରଦସ୍ତି କଥା।
ନାଇଁ ତମେ କୁହ ତମେ ପା କହିଲ ମୁଁ ଭୁଲ ବୋଲି ତୁମେ କୁହ।
ଆରେ
କଉନ କୁଅ।
ହୁଁ
ନାଇଁ ଏବେ କଁ ଶୁଣାଯାଉନି କହୁନ ମୋ ଭୁଲ୍
ନା ହଁ ନା ନା ମୁଁ ଭୁଲ ଅଛି।
ହଁ ଶାବାସ ମାନିଗଲ ଯା ହଉ।
ଆଚ୍ଛା ହଉ ଠିକ ଅଛି ମୁଁ ହଁ ଆଁ।
ଗୋଟେ
ପଚାର ହଁ।
ସେଇ ନା ନା ଗୋଟେ ଜି ବି କେତେ ଏମ୍ବି।
ହେ ହେ ହେ ହେ ଏଟା ସବୁ ମତେ ପଚାରୁଚୁ ତୁ। ବୟସ ହେଲାଣି ଏଇଟାକୁ ବା ତତେ ବୁଝେଇ ବୁଝିଇକି ତୋର ବାୟା ହେଇଯାଇଥିଲୁ।
ବି ସି ଏ ସରିଲାଣି ମୋର ହେଲା ମୁଁ କ୍ଲିୟର ହେଇଯାଇଛି।
କ୍ଲିୟର୍ ହେଇଯାଇଚୁ କେତେ ଏମ୍ବି ଗୋଟେ ଜି ବି।
ହଁ। ମୁଁ ତମ ମୁଁ ତମକୁ କହୁଛି ତମେ ମତେ
ହଜାର ଚବିଶ ହ ହଜାର ଚବିଶ କହ ତାପରେ।
ତାପରେ ଗୋଟେ ଜିବି ଯେ କେତେ ଟିବି?
ଶୁଭୁନି ଗୋଟେ ଜିବି
କେତେ ଟିବି?
ଟିବି ସେଟା ତୁ ମତେ ପଚାରିବୁ ବୟସ ହେଲାଣି।
ହଁ ମତେ ହେଇଗଲାଣି ଆଲାଉ ଅଲରେଡି ଏକୋଇଶି ବର୍ଷ ହବ ହେଇନି ହବ।
କଣଟା କଣଟା?
ଏକୋଇଶି ବର୍ଷ ହେଇନି ହବ କୁହ।
ଆଚ୍ଛା ଆମର ଏଇଟା ହବ ଏକେ ବିଭକ୍ତକ ଏକେ ଶୂନ ଦୁଇ ଚାରି ଟିବି।
ଆଉଥରେ-ଆଉଥରେ-ଆଉଥରେ।
ଏକ ବିଭକ୍ତକ ଏକ ଶୂନ୍ୟ ଦୁଇ ଚାରି ଟିବି। ୱାନ୍ ବାଇ ୱାନ୍ ଜିରୋ ଟୁ ଫୋର୍ ଟିବି କଣଟା? ଏଥିରୁ ଗୁଗୁଲ କେମିତି ମାରି ହବ କି?
ହଁ।
ନା ବୋଧେ ମୋର ନାହିଁ ସାଇଡ ବାର।
ସାଇଡ ବା ଆଚ୍ଛା ନା ମୋର ଅନ୍ ଥାଏ ନା ସେଥିପାଇଁ।
ନା ମୁଁ ସେସ ଇଏ ସବୁ ଇଏ ସବୁ ଏଇଟା ସ୍କୁଲରେ ଙ୍କ କଣ ଚୁଙ୍ଗା ମୁୁଙ୍ଗା ପାଠ ମୁଁ ତାକୁ ଇଏ ସବୁ କରିବି।
ପଚାରିବି ଏବେ ଯଦି କାନ୍ଦି ପକେଇବୁ।
ହଁ ଆଚ୍ଛା ପଚାରିଲ ଦେଖିବା ପଚାର।
ୱାନ୍ କେବି କେତେ ଟିବି କହିଲୁ?
କଣ କିରୋସିନି?
ୱା ୱାନ୍ କେବି କେତେ ଟିବି କହିଲୁ?
କେବି କଣ କିଲୋ ବାଇଟ?
ହଁ
ଆଁ ହଜାରେ।
କଣ ହ କେତେ? ୱନ୍ କେବି କେତେ ଟିବିି କେବି ଉପରେ ଏମ୍ବି ଏମ୍ବିି ଉପରେ ଜିବି ଜିବି ଉପରେ ଟିିବି। ଯଦି ୱାନ୍ ଜିବି ଯଦି ୱାନ୍ ଜିବି ୱାନ୍ ବାଇ ୱାନ୍ ବାଇ ୱାନ୍ ଫୋର୍ ଟୁ ଜିରୋ କେତେ? ଟିବି ହେଲା ଗୋଟାଏ ଜିବି ୱାନ୍ ୱାନ୍ ବାଇ ୱାନ୍ ଫୋର୍ ୱାନ୍ ଜିରୋ ଟୁ ଫୋର୍ ଟିବି ହେଲା।
ହୁଁ।
ତାହେଲେ ଗୋଟେ ଜିବି ଗୋଟେ ଏମ୍ବି ୱାନ ବାଏ ୱାନ୍ ଜିରୋ ଟୁ ଫୋର୍ ଟୁଟିୱର୍ ଟୁ ଟିବି।
ହୁଁ ଥାଉ। ନା-ନା-ନା-ନା ଥାଉ ମୁଁ ଖାତା ପେନ୍ ଆଣିନି।
କେବି ହେଲେ ୱାନ୍ ଏମ୍ବି ତାପରେ ୱାନ୍ ଏମ୍ବି ହେଲେ ୱାନ୍ ବାଏ ୱାନ୍ ଜିରୋ ଟୁ ଫୋର୍ ଟୁଦି ପାୱାର ଥ୍ରୀ ଟିବି ସେମିତି ୱାନ୍ କେବି ହେଲେ ୱାନ୍-ୱାନ୍ ବାଏ ୱାନ୍ ଜିରୋ ଟୁ ଫୋର୍ ଟୁ ଦି ପାୱାର୍ ଫୋର୍ ଟିବି।
ଉଁ ଆଚ୍ଛା।
ହଁ।
ହଁ କୋଉଠି ଦେଖ୍ ଥିଲା ଏଇଟା?
କୋଉଠି ଦେଖିଥିଲ ମାନେ ନର୍ମାଲ୍ ହିସାବ ଟା ଏଇଟା। ଦେଖିବ କଣ ମାନେ ଏଇଟା କଣ ଘୋଷାପାଠ ତ ନୁହଁ ଏଇଟା ତୁ ବୁଝିବ ବା। ଏଟା ତୁ ବୁଝିବୁ କେମିତି ମାନେ। ଆରେ କେମିତି ମାନେ ଗୋଟାଏ ଦେ ଗୋଟାଏ କେବି। ଗୋଟାଏ କେବି ହଜାର୍ ଚବିଶ୍ ବାଇଟି। ଗୋଟାଏ ଏମ୍ବି ହଜାରେ ଚବିଶ୍ କେବି। ଗୋଟାଏ ଜିବି ହଜାରେ ଚବିଶି ଏମ୍ ବିି। ଗୋଟାଏ ଟିିବି ହଜାର୍ ଚବିଚ୍ ଯିବି। ତାକୁ ଓଲ୍ଟେଇ ଓଲ୍ଟେଇ କିି ତୁ ଯିବୁ ଏବେ।
ଆଉ ଏମିତି ତ ଥାଏ।
ବୁଝି ପାରୁଚୁ। ଓଲ୍ଟେଇ ଓଲ୍ଟେଇ ଗଲେ ସେ ତଳକୁ ତଳକୁ ହଜାର୍ ଚବିଶି ଆଡ଼ ହେଇ ହେଇକି ଯିବ। ଆଡ଼ ହେଇକି ଯିବ ତ ହଜାର୍ ଚବିଶ୍ ରେ ହ ଚାର୍ ଚବିଶି ଆଡ଼ କରିବା ଯାହା ହଜାର ଚବିଶ ସ୍କୁ ୟାର୍ ସେୟା। ଅଜାର ଚବିଶ୍ ରେ ଦ୍ୱିଥର ହଜାର୍ ଚବିଶି ଗୁଣିବା ଯା ଅଜାର୍ ଚାବିଶି ର ଉଦିପର୍ ଥ୍ରୀ ସେଇଟା ଅଜାର୍ ଚବିଶ୍ କୁ ଚାର୍ ଥର ଗୁଣିବା ଯା ହଜାର୍ ଚବିଶ୍ ଟୁଟି ଅର୍ ଫୋର୍ ଏଇଟା ସେଇୟା କାଇଁକିନା କେବି ପରେ କେବି ଏମ୍ ବି ଜିବି। ଟିବି ଚାର୍ଟା ରଇଲା ସେଥିରୁ ହଜାର୍ ଚବିଶ୍ ସୁଟି ଫୋର୍ସ ଫୋର୍ ନର୍ମାଲ୍।
ହଁ ଏବା କୋଉଟି ଥିଲା ବି ସିଏ ବେ।
ଦିଶେରେ କଁ ଦରକାର୍ ଏଇଟା ଜାଣିବା।
ଏ ଛିଲ କୋଉଠି ମତେ କହିଲା ଆଗ।
ଓହୋ ହୁ ଉ ମୁଁ ଦେବତା ମୁଁ ସବୁଆଡ଼େ।
ମାନେ ବାହାରିବ ଡାଇଲଗ୍ ମୁଁ କଲ୍କି। ମନକୁ ମନ ତମେ ତମ ତମେ ଆ ତମ ଇଏ କିଲ ବେଟ୍ରୀ।
କଣ ବେଟ୍ରି ନାହିଁବା। ପଡ଼େନି ଆ ସି ଏବେ ଅନ୍ୟାୟ ଏଇନି ଅଧିକ ଅନ୍ୟାୟ ଅଧି
ଆଁ ଚ୍ଛା ଆଚ୍ଛା ପକେଇଲେ କଆଁଟା ହବ।
ପକେଇଲେ ମୋ ଆଖିରୁ ଲାଇଟ୍ ଟା ବାଆରିବ ମୋ ହାତରୁ ଲାଇଟ୍ ଟା ବାହାରିବ ଅନ୍ଧକାର୍ ହେଇଯିବ ମୋ ଆକାଶରେ ଉଡ଼ୁ ଥିବେ ଏମ୍ତି ମୋ ହାତରୁ ଲାଇଟ୍ ବାହାରିବ ସମସ୍ତ ଉପରେ ପଡୁଥିବା ତମେ ଭାବିଅ ରାତିରେ ଲାଇଟ୍ କୋଡ଼ି ତେ ଆଇଲା ତାପଏ ଦେଖିବ ଗୋଟା କଣ କିରଣ ଆସୁଚି। ଜାଣିପାରିବନି କୋଉଠୁ ବାହାରୁଛି କାହିଁକି ଅନ୍ଧାର ଥିବ ନା ତମ ଆଡକୁ ଆଖି ଲାଇଟ୍ ପଡୁଥିବ ମୁଁ ସେନେରେ ସେ ହାତ ପାପୁଲି ବୁଲିକି ମୋ ମୁହଁକୁ ମାରିବି ମୋ ଆଖି ଆଖି କଣ ହେଇଯିବ ମୁଁ ଏମିତି ସେମିତି ଅନେଇଲାଆଡ଼ୁ ତମେ ସବୁ ଦେଖିବ ଆରେ ମୁହଁଟା ଗୋଟେ ଦେଖିଲା ଭଳିଆ ଲାଗୁଛି। ଆରେ ଏ ତ ସୁୁଭମ ଆରେ ଇଏ କଳିକ୍? ତମେ ତାକୁ ସବୁ ଡରିଯିବ।
ଭଗବାନ ଦେଖୁଥାଅ ଏଇଭଳିଆ ପିଲାଙ୍କୁ ଛାଡିଚ ଦେଖୁ ତା ଅ ଭଗବାନ କହୁଚିତ ମୁଁ ଆଗ ଗଲେ ଏଇଆକୁ ମାରିବି ଆଗ ହ।
ନାଇଁ ଭଗବାନଙ୍କ ମୁଁ କେ କିଛି ଖରାପ ଚାହିଁନି।
ହଁ ଆ ଭଗବାନଙ୍କ ତୁ ଖରାପ ଚାହିଁବୁ କଣ।
ଈଶ୍ୱର ହୁଏ।
ଭଗବାନକୁ ବି ଖରାପ ଚାହିଁବୁ କଣ କହୁଦି ଆ କଥା କହିବା ଠିକ ସେ ଆସିଲାନି ଏ ଯାଏ। କହିଲା ମୁଁ କଳ୍କୀ।
ଏଇତ କଥା ଏଇତ କଥା ଆଉ
ଏଇ ତ ଜିବନ ଲ
ଆ ମତେ ମୁଁ ତତେ ମୁଁ ତତେ ବ୍ଲଡ ରିଲେସନ କୋତ୍ସିନ ପଚାରି ମତେ କହିବୁ ହେଲା।
ଇଚ୍ଛା ଠିକ୍ ଅଛି।
ଉଁ ବ୍ଲଡ ରିଲେସନ କୋଶ୍ଚିନଗୁଡା ମନେ ପଡେନି ସେ ସବୁ ଭୟଙ୍କର କଥା ନର୍ମାଲଟା ପଚାରୁଛି। ଆ ଏ ବିର ଭାଇ
ହଁ ଏ ବି ପଚାରନି ନିଜ ରିଲେସନ ନେଇକି ପଚାର।
ନା ଓ ଆଛା ଠିକ ଅଛି। ରାମ ଶ୍ୟାମର ଭାଇ
ହୁଁ ରାମ ଶ୍ୟାମ ର ଭାଇ
ଶ୍ୟାମ ଦାମର ମା
ଶ୍ୟାମ ଦାମର ମା
ସା ଆର୍ ଉଁ। ହଁ ହଁ ସେ ଠିକ ଅଛି।
କାଳେ ମୁଁ ଏମିତି ନା ପଚାରି ଏ ବି ଆସିଯିବ ମାଇଣ୍ଡ କୁ ମୁଁ ଏବେ ପୁଅ ଝିଅ ନା ମନେ ହଁ ଏ ବିର ଭାଇ ଏ ବିର ଭାଇ
ହୁଁ।
ଅ ବି ହଉଛି ଶିର ମା।
ହଁ ବି ହେଉଛି ସି ର ମା।
ସି ହେଲା ଡୀର ଭଉଣୀ।
ସି ହଉଛି ଡି ର ଭଉଣୀ ହଁ।
ଏ ଆଉ ସି ନାଇଁ ଏ ଆଉ ଡିି ର ରିଲେସନ କଣ ହବ?
ମାମୁଁ ହବ।
ଅ ମୁଁ ବି ଜାଣିପାରିଲିନି ର ଅ ଏ ବିର ଭାଇ ଆ ବି ହଉଛି ସିର ମା ଆମ ତାପରେ ସିଏ ନୁହ ହଁ ମାମୁଁ ହବ ଠିକ। ଆଚ୍ଛା ଆ ଉ ଅ ପି କ୍ୟୁର ବାପା।
ପି କ୍ଯୁ ର ବାପା।
ଆର ଅ ପି ର ସ୍ତ୍ରୀ।
ଆର୍ ପିର ସ୍ତ୍ରୀ ହଁ।
ଅ ପିର ସ୍ତ୍ରୀ ଆଉ ଏସ ହବ ଆର ର ଝିଅ।
ହଁ।
ତାହେଲେ ଏସ୍ କ୍ୟୁର କଣ ହବ?
ଭଉଣୀ।
ଭାଇସାବ ତୋର ବହୁତ ସ୍ପିଡ ଅଛି ତ ବହୁତ ଭଲ କ କଥା ମୁଁ ବି ଜାଣିପାରିଲିନି କଣ ପଚାରୁଛି ମୁ ନିଜର ମନ ନାହିଁ ଆଉ।
ତମେ ପଚାରିଲ ପି ହଉଛି କ୍ୟୁର ବାପା। ଆର୍ ହଉଛି ପିର ସ୍ତ୍ରୀ।
ଆର୍ ହେଲା ପିର ପି ହେଲା କ୍ୟୁର ବାପା। ଆର ହେଲା ପୀର ସ୍ତ୍ରୀ। ପି ଯଦି ସ୍ଵାମୀ ସ୍ତ୍ରୀ ହଁ ପି
ଏସ୍ ହଉଛି କ ଏସ୍ ହଉଛି ଆର ର ଝିଅ ଭଉଣୀ ହେଲା ନା।
ଏସ୍ ଏସ ହଁ ଏ ଏସେ ଏସ୍ ଆର ର ଝିଅ ଏସ ଆର୍ ର ଝିଅ।
ହଁ।
ତାହାଲେ ତୁ ମୋ ବାପା ଛାଡ ମୁଁ କୋତ୍ସିନ୍ ପ୍ରଶ୍ନ ଆ ମୋର ପ୍ରଶ୍ନ ମନେ ପଡୁନି ଆଉ।
ହଁ ଅଁ।
ଛାଡ଼, କୋଶ୍ଚନି ଟା କ। ଆ ମୋର ମନେ ପଡେନି।
ହୁଁ ମୁଁ ପଚାରୁଚି କହିଲ, ବ୍ଲଡ ରିଲେସନ କୋସଚିନି ମୁଁ ପଚାରୁଚି କହିଲ?
ହଁ।
ହୁଁ, ମୁଁ ଗୋଟେ ନରମାଲ କଥା ପଚାରୁଛି? ଯଦି ଆମ କଥା କୁହ? ତମ ମା ର ବଡ ଭଉଣୀ ଆଉ ତମ ମା ର ସାନ ଭଉଣୀ ତମର କଣ ହବ?
ମୋ ମାର
ଙ୍କର ବଡ ଭଉଣୀ ଆଉ ତମ ମାମାଙ୍କର ସାନ ଭଉଣୀ ତମର କଣ ହବ?
ଗୋଟେ ଗୋଟେ ତ ମାଉଛି ଦିଟା ହିଁ ମାଉଛି।
ଭୁଲ କଥା, ବଡ ମାଉସି ଯିଏ ତମ ମା ର ବଡ ଭଉଣୀ ସିଏ ହଉଛି ମାକ୍ସିମମ୍, ଯିଏ ତମ ମା ର ସାନ ଭଉଣୀ ସେ ହଉଛି ମିନିମମ୍।
ହ ଏମିତି ସବୁ ପଚାରିବି ଏସ ସି।
ସେଇଥିରେ ଦେଖିଥିଲି, ମୁଁ ଯାଇକି ପୁଣି ମାଉସୀ କହୁଛି ମା ମୁଁ ଆସିଗଲି, ନା କଣ କହିଲୁ ତୁ?
ହଁ, ସେ ଚପଲ ପାହାର ଖାଇବୁ କୋଉଦିନ?
ହଁ ମୁଁ ପଚାରୁଛି ବି ସିରିଏସ, ବିି ସିରିଏସ,
ବି ସିରିସ୍ ବି ସିରିୟସ୍।
ହୁଁ, ତମ ମାମାଙ୍କର
ହୁଁ ହୁଁ ହୁଁ।
ତମ ମାମାଙ୍କର ଭାଇର ଝିଅ ତମ ମାମାଙ୍କର ଭାଇର ଝିଅ, ହଁ ତାଙ୍କ ସମୀ ତ ସମୀ
ହଁ ଅଁ।
ତମ ମାମା ଙ୍କର ଭାଇର ଝିଅର ସ୍ୱାମୀ ପୁଅ, ସ୍ୱାମୀର ପୁଅ
ଅ ଅ
ତା ଝିଅ
ପପମ୍ ନା ମୋର ହଁ ନା ନା ହଁଁ, ଭାଣିଜୀ ଭାଣିଜୀ ର ଝିଅ ହେଲେ ନାତୁଣୀ ହଁ ନାତୁଣୀ।
ହଁ, ସିମ୍ପଲ ସା କୋଶଚିନି ଥିଲା।
ଭାଣିଜି ରହିଗଲା, ଭାଣିଜି ପରେ ଆ ଅପଡେଟ ହେଲାନି।
ହୁଁ, ଆଉ ଗୋଟେ ପଚାରୁଛି? ତମ ବାପାଙ୍କର, ତମ ବାପାଙ୍କର ସ୍ତ୍ରୀ
ହଁ ଅ।
ତମ ବାପାଙ୍କର ସ୍ତ୍ରୀ ର ଝିଅର ସ୍ୱାମୀ ତମର କଣ ହବ?
ଆଉଥରେ, ଆଉଥରେ ପଚାର?
ତମ ବାପାଙ୍କ ସ୍ତ୍ରୀର ତମ ବାପାଙ୍କ ସ୍ତ୍ରୀର ଝିଅର ସ୍ୱାମୀ ତମ